ତ
ହଁ ଏବେ ଶୁଭିଲା କଣ କରୁଥିଲ? ହଁ କଣ କରୁଛି ଏଇ ଟିକେ ବୁଲୁଛି ଆଉ ତୁ କଣ କରୁଥିଲୁ?
କିଛି ନାଇଁ ଏବେ ଜଷ୍ଟ ଖାଇକି ଉଠିଲି।
ଆଚ୍ଛା କଣ ଖାଇଲୁ ଟିକେ ଶୁଣେ?
ଭାତ ଡାଲି ମିକସର୍
ଏକୁଟିଆ ଏକୁଟିଆ ଖାଇଦେଉଚୁ ନାଇଁ କି ମୋତେ ବି ସାଙ୍ଗଟାକୁ ବି କେବେ ଡାକିବା କି କଣ କିଛି ନାହିଁ।
ହଉ ପରେ କେବେ ଡାକିବି ଆଉ ଏବେ ତ ଖାଇସାରିଲିଣିନା।
ହଉ ଏତିକିରେ କହୁଛି ଏତିକିରେ ପେଟ ପୁରୀ ଯାଉଛି ଆଉ ଡାକ କି ନ ଡାକେ।
ପରେ ନିହାତି ଡାକିବେ।
ହଁ ଖାଲି ତ ସବୁବେଳେ ହସିଲୁ ଆଉ ନାଇଁ କି, ବିନା ହସରେ କଥା କହିପାରିବୁନି ବୋଧେ।
ମୋ ସ୍ମାଇଲ୍ ଦେଖିଲେ ଭଲ ନା।
ଆଚ୍ଛା ଆଉ କଣ କହ, ଆଉ ତମର ସେପଟେ କଣ ବର୍ଷା ବର୍ଷି ହେଲାଣି ନା ଏମ୍ତି?
ଆମର ଏବେ, ଏବେ ଖରା ହଉଚି।
ଓହୋହୋ ନାଇଁ ଆମର ତ ଏପଟେ ବର୍ଷା ବି ଆ ସିଲାଣି ଆଉ ଦି ଦିନ୍ ହେଲା ଏମିତି ବର୍ଷା ହେଇଚିଲୋ ଜ ମାନେ କିଛି କହନା, ଜାଣିଚୁ ମାନେ ବର୍ଷା କଥା ଆଉ ତତେ କଣ କହିବି।
ପ୍ରବଳ ବର୍ଷା ହଉଚି?
ହଁ ବର୍ଷା ତ ଯାହା ଯା ସେ ଚଡକ ଫଡକ ଯେନ୍ତି ମାରୁଚି ମାନେ ଏମିତି ଚଡକ ଏତେ ମାତ୍ରାରେ ମାରୁଚି ଯେ ମାନେ ଏପଟେ ସବୁ ମାନେ କଣ କହିଲୁ ଫାଙ୍କା ଜାଗାରେ ମାରୁଚି ହେଲା କି। ଆଉ ସେଥିଲାଗି ଆମେ କେହି ପଦାକୁ ବି ଯାଉନୁ, ସବୁ ସେ ଘରେ ହିଁ ରହୁଚୁ ଆ ଖାସ୍ କରି ତ ଯେତବଳେ ଚଡକ ମାରୁଚି ସେତବଳେ ତ ମାନେ ଫୋନ୍-ଫୋନ୍ କିଛି ବି ରଖୁନୁ ହଁ ମାନେ ସବୁ ଦୂରେଇକି ରହିକି ଆମେ ଖାଲି ବସିକି ଏ ଠାକୁରଙ୍କ ନାଁ ହିଁ ଧରୁଚୁ।
ଓହୋ, ତମେ
ହଁ, ତମର ସେପଟେ କଣ ବର୍ଷା ହେଲେ ଚଡକ ମାରେନି?
ହଁ ବହୁତ୍ ଜୋର ହଉଚି, ମୁଁ ତ ଚଡକ କୁ ବହୁତ୍ ଜୋର୍ ଡରେ। ମୁଁ ପୁରା ଝରକା କବାଟ ସବୁ ବନ୍ଦ କରିଦେଇ ଚୁପ୍ ଚାପ୍ ଘୋଡେଇ ହେଇକି ବସିବି।
ହଁ, ଭଲ କଥା ତାହେଲେ ଆଉ। ଆଉ କଣ କହ, ତୋ ଖବର କଣ କହିଲୁ?
ମୋର ତ ସେମିତି ବାର୍-ବାର୍ ଦେହ ଖରାପ୍ ହଉଚି ଆଉ।
କାଇଁ ତୁ ଖିଆ ପିଆର ଠିକ୍ ରେ ଯତ୍ନ ନଉନୁ କି?
କଣ?
ମୁଁ କହିଲି ସାଉଣ୍ଡ ହଉଚି କଣ, ତୁ ଖିଆ ପିଆର ଠିକ୍ ସେ ଯତ୍ନ ନଉନୁ କି? ଆରେ ତୁ ଖିଆ ପିଆର ଠିକ୍ ସେ ଯତ୍ନ ନଉନୁ କି?
ନାଇଁ ଖାଉଚି ଠିକ୍ସେ, କଣ କରିବି ଦେହ ଖରାପ୍ ହେଇଯାଉଚି ଆଉ।
ନାଇଁ-ନାଇଁ ନିଜର ଯତ୍ନ ନେ ହେଲକି, ଖିଆ ପିଆରୁ ଆରମ୍ଭ କରି ଗାଧା ଗୁଧି ଟିକେ କମ୍ କର, ଏଇ ବର୍ଷା ଦିନ ତ ଆସିଲା ହେଲା କି?
କଣ?
ଆଉ ତୁ କଣ ପିଠାପଣା ଶିକିଚୁ କହିଲୁ?
ଶୁଣା ଗଲାନି।
ହାଲୋ, ତୁ ଆଉ କଣ ପିଠାପଣା ଶିକିଲୁଣି ନା ନାହିଁ।
ମତେ ଚକୁଳି ପିଠା, ମଣ୍ଡା ପିଠା, ଆରିସା ପିଠା, କାକେରା, ବରା, ପକୁଡି ଆଉ କଣ ହଁ ନାଇଁ, ପୋଡ ପିଠା ଆସିନି ମତେ ସେତିକି ହିଁ ଆସିଚି।
ଆଉ ପ ପକୁଡି ଟା କେମ୍ତି କରୁ ମତେ ଟିକେ କହିଲୁ, ମୁଁ ପକୁଡି ଶିକିନି ଲୋ।
ପକୁଡିରେ ଆ ବେସନ୍ ଭା ଓ ଜିରା ବି ଚାହିଁଲେ ପକେଇ ପାରିବ ଯଦି ମାନେ ଜିଏ ଖାଇ ପାରିବ ତ ପକେଇ ପାରିବ। ଅଦା ଜଷ୍ଟ ସ୍ଲାଇଟି ଜୁଷ୍ଟ ମାନେ ଜଷ୍ଟ ର କଞ୍ଚାଲ ଭେସୁଙ୍ଗା ପତ୍ର, ପିଆଜ ସେଗୁଡାକୁ ଆଉ ଲୁଣ ପକେଇକି ତାକୁ ଭଲ୍ସେ ଗୋଳେଇ ଦେଇକି ତାପରେ ସେଟୁ ତାକୁ ଛାଣିଦବ, ତେଲ ଗରମ୍ ହେଲା ପରେ ତାକୁ ଛାଣିଦବ। ବହୁତୁ ପାଣିଆ କରିବୁନି ତା ନଗେଇବ। ବେଶୀ ପାଣି କରିବ ଆଉ ହଁ
ଓହ। ଆଉ ମୁଁ ବି ତ ଶିଖିଚି ପିଠା ତତେ କହିବି ଯଦି କହୁନୁ ଯଦି ନ ଶିଖିଥିବୁ ତାହେଲେ ମୁଁ କହିଲେ ତୁ କାଳେ ଶିଖିଯିବୁ। ହଁ ମୁଁ ସେ ଜାଣିଚିଲ ସେ ଯୋଉ ହଁ ଆରିସା ପିଠା ଜାଣିଚୁନା ମୁଁ ସେଇଟା ଶିଖିଛି।
ହଁ ମତେ କୁହ ଟିକେ ତ। ତେ ମନେ ନାହିଁ ନା ମୁଁ ଭାଇ ପାଇଁ ଥରେ କରାହେଇଥିଲା ଏଥର ଦେଖିଥିଲି କେବଳ। କରିନି।
ହଉ ଶୁଣୁ ଉଁ ଶୁଣୁ ମାନେ ଚୁନା ତୁ ଆଗ ସେ ଯୋ ଚାଉଳକୁୁ ବତୁରେଇକି କିଛି ସମୟ ପରେ ଛାଣିଦବୁ ଛାଣି ସାରିଲା ପରେ ସେ ସବୁକୁ ଶୁଖେଇ ଦବୁ ହେଲା। ତାପରେ ଶୁଖେଇକି ସାଙ୍ଗେ ସାଙ୍ଗେ ଯଦି ମେସିନି ରେ ତୁ ତାକୁ ଚୁନା କରିବୁ କରିବୁ ନହେଲେ ଶିଳରେ ଯଦି ଚୁନା କରିଦେବ ଭଲ କଥା ଶିଳରେ ଚୁନା କଲେ ଭଲ ଟିକେ ଲାଗେ।
ହଁ।
ତାପରେ ତାକୁ ଶିଳରେ ଚୁନା କରିସାରିଲା ପରେ ଗୋଟେ କଡେଇ ନେଇଯିବୁ ସେଥିରେ ଧର ଚିନି ଆରିସା ମୁଁ ତତେ କହୁଚି ହେଲାକି ତାପରେ ଚିନି ଢାଳିଦବୁ ଚିନିରେ କିଏ ପାଣି ନାକୁ ଦେଇଦବୁ। ଦେଇଦେଇକି ତାକୁ ଟିକେନାକୁ ମାନେ ସେ ଚିନିଟା ଫିଟିଲା ପର୍ଯ୍ୟନ୍ତ ତାକୁ ଚୁଲିରେ ରେ ଆଚ ଦେଇଦବୁ। କମ୍ ଆଚର ଦବୁ ଚିନିଟା କାଳେ ଲାଗିଯିବ। ତାପରେ କଣ କରିବୁ କହିଲୁ ତାପରେ ସେମିତି ମାନେ ପାଗ ଟା ହେଇ ଆସିବ। ହଁ ସେଥିରେ ଚାଉଳ ଢାଳିଦବୁ ଅଳ୍ପ ଅଳ୍ପ ତୁ ଆଉ ଜଣଙ୍କୁ ଡାକିବୁ ହେଲାକିି କାରଣ ତୁ ଯଦି ଘୋଟିବୁ ଆଉ ଜଣଙ୍କୁ ଚାଉଳ ଟା ପକେଇବ ନା ନାଇଁ ଆଉ କଣ ତୁ ଏକୁଟିଆ ଦିଟା କାମ କରିପାରିବୁ ବି।
ସେଥିଲାଗି ଆଉ ଜଣଙ୍କୁ ଡାକିବୁ ହେଲାକି ସାଙ୍ଗ ହେଇକି କରିଦବ ତାପରେ
ତାପରେ ଆଉ ଏ ଜଣଙ୍କୁ ଡାକି ଦବୁ ସା ତୁ ସିଏ ତର ପକେଇଦେଲେ ଚୁନା ତୁ ଘୋଟି ଦବୁ। ଆଉ ସେଟା ତ ହେଇଗଲା ତାପରେ ହେଇସାରିଲା ପରେ ସାଙ୍ଗେ ସାଙ୍ଗେ କାଢିଦବୁ କାଢି। ଦେଲା ପରେ ସେଠି ଯଉ। ହଁ ନଥାଇକି ଏଟା କଣ ରାଶି କୁହାଯାଏ ସେଇଟା ଟିକେ ପକେଇଦବୁ କାରଣ ତା ବାସ୍ନାଟା ଟିକେ ଭଲ କି ଆସେ।
ରାଶି ବାସ୍ନାଟା ପିଠା ପୁରା ବହୁତ ଭଲ ଲାଗେ।
ହଁ ତାପରେ କଣ କରିବୁ ସାଙ୍ଗେ ସାଙ୍ଗେ ଧର ତମ ଘରେ କି ଥିବ କି କଣ। ତାଙ୍କୁ ଡାକିଦବୁ ଗୋଟେ ଲୁଗା ଜରି ଜାଣିଚୁନା ଯଉରା ଲୁଗାରେ ସବୁ ଜରିରେ ଆସେ। ସେଇ ଜରିଟାକୁ ପାରିଦବୁ ଆଉ ଟିକେ ତେଲ ପକେଇଦବୁ ହେଲା କି।
ହୁଁ।
ତେଲ ପକେଇକି ତୁ ଚାରିପଟା ଆଙ୍କ ଟିକେ ହାତ ମାରିଦବୁ ତେଲ ଯେମିତି ହାତ ସବୁଡେ ହେଇଯିବ। ତାପରେ ଆଡେ ତ ତାତିଥିବ ତୁ ହାତ ହବୁନି କାରଣ ହାତରେ ଲାଗିଗଲେ ସେ ଛାଡିବନି ହାତ ଫଟକା ହେଇଯିବ। ସେଥିଲାଗି ଚାମୁଚା ସାହାଯ୍ୟରେ ଟିକେ ଟିକେ ତା ଗୋଲ ଗୋଲ କରିକି ଥୋଇ ଦବୁ। ଆଉ ସାଙ୍ଗେ ସାଙ୍ଗେ ଟିକେ ପାରିଦବୁ ଶୁଖିଗଲେ। କଉଳ ସେଟା ମାନେ ପୁରା ଟାଣ ହେଇଯିବ ସେଥିଲାଗି କଁଅଳିଆ ଥିଲା ଟାଇମରେ ମାନେ ତତରା। ଥିଲା ଟାଇମ ସାଙ୍ଗେ ସାଙ୍ଗେ ପାରି ଦେଇକି ସାଙ୍ଗେ ସାଙ୍ଗେ ଛାଣିଦବୁ ଆଉ ଦେଖିବୁ ତାପରେ ଯୋଉ। ଖାଇବାରେ ଯୋଉ କହନି କହନି ସେ ଯେ ପିଠାର ମଜାଟା। ଆଉ ଜାଣିଚୁ ନା ସେଟା ପୁଣି ସେଇ ଆରିସା କଲେ ସେ ପରା ପନ୍ଦର ଦିନିରୁୁ କୋଡିଏ ଦିନି ରହେ।
ଓହୋ ତାହେଲେ ମୋ ପାଇଁ କେବେ କରିକି ଆଣିଦବ ହେଲା।
ଆଣିଦେବି କଣ ତୁ ଆସିବୁନି ତୁ ଆ ସେଇ ଯୋଉ ଖୁଦୁରୁକୁୁଣି ଓଷା ଆମର ଆଉଛି। ତୁ ସେଇଠିକି ଆସେ ମୁଁ ତ ସେଇଠିକି ଆରିସା ପିଠା କରିକି ଦେବି ତୁ ଖାଇବୁ ହେଲା।
ହଉ ଆଉ କଣ କଣ ପିଠା?
ଆଲୋ ଆଉ ମୁଁ ସବୁ ପିଠା ଶିଖିଗଲିଣିଲୋ ଗାଁରେ ରହିକି ସବୁ ପିଠା ଶି ଶିଖିଗଲିଣି ଆରିସା, ଚିତୋଉ ପିଠା, ମଣ୍ଡା ପିଠା ପିଠା ମୁଁଆପିଠା, ବରା, ଆଳୁଚପ ସବୁ କିଛି ଶିଖି ସାଇଲିଣି।
ମୁଆଁ ପିଠା କେମିତି ହୁଏ?
ମୁଆଁ ପିଠା ସେମିତି ବିରି ଚାଉଳ ହଁ ଧର ବିରି ଟା ଟିକେ ଅଧିକ କରିବ ଚାଉଳ ଟା ଟିକେ କମ କରିବା ହେଲାକି। ଆଉ ମାନେ ଧର ଚାଉଳ ତୁ ମାଣେ ଦେଇଛୁ ବିରି ଟା ହେଥିରେ ଦି ମାଣେ ଦବୁ। ତ ଧର ଦି ମାଣେ ବିରି କି ମାଣେ ଚାଉଳ ମାନେ ବିରି ଟା ଅଲଗା କରିବୁ ଚାଉଳ ବି ଅଲଗା କରିବୁ। କରିବୁ ଗୁଣ୍ଡ ଆଉ ସେ ବିରି ଟା ଟିକେ ଫେଣେଇବୁ ମାନେ ହାତରେ ଟିକେ ଏପଟ ସେପଟ କରିବୁ ଅଧିକ ସମୟ ଯେମିତି ପୁ ଫେଣ ଫେଣ ହେଇଯିବ। ତାପରେ ଚୁନା ଟାକୁ ଦେଇଦବୁ ତାକୁ ଦିନକ ପୂର୍ବରୁ ଗୋଳେଇକି ଥୋଇ ଦେଇଥିବୁ। କି।
ହୁଁ।
ଗୋଳିକି ଥୋଇଦବୁ ତାପରେ ଦିନ ସେ ରା ରାତିକି ରୁ ହଉ କି ଭୋର ଭୋର ହଉ ଗୋଟେ କଡେଇରେ ଗୋଟେ ଲୁଗା କଡେଇ ତ ନୁହେଁ ହାଣ୍ଡି ହାଣ୍ଡିରେ ଗୋଟେ ପତଳା ଲୁଗା ଟେ ସେଟାକୁ ସେଠି ପାରିଦବୁ ହେଲା ଆଜିିକାଲି ତ ସବୁ ସେ ଯୋଉ ଇଟିଲ୍ ଛାଞ୍ଚ ରେ କରିଦଉଛନ୍ତି କିନ୍ତୁ କଡେଇ ହାଣ୍ଡିରେ କଲେ କଣ ଭଲ ମାନେ ବାସ୍ନା ଦେଇଥାଏ ହେଲା କି ଚୁଲି ରେ।
ହାଣ୍ଡି ମାନେ?
ମାନେ ଯୋଉ ହାଣ୍ଡି ଭାତ ହାଣ୍ଡି ଆମେ ଭାତ ବସଉ ଯୋଉ ହାଣ୍ଡିରେ।
ହଁ ହଁ।
ହଁ ସେଇ ହାଣ୍ଡିରେ ହେଲା କି କପଡା ରେ ବାନ୍ଧିଦବୁ। ତାପରେ ପାଣି ମତା ତଳେ ପାଣି ଆଉ ଯୋଉ ତିନିଟା ଖଣ୍ଡେ ଯୋଉ ମନେ କର ଗୋଡି ହେଲା କି କଣ ମାନେ ହେଟା ପାଣି ଟା ତାତିଲେ ସେ ଗୋଡି ଟା ଟିକେ ସାଉଣ୍ଡ ହବ ଜାଣିବୁ ଜେ ପାଣି ତାତି ଲା ବୋଲି କି ହେଲା କି ତାପରେ ସେଥିରେ କଦଳୀ ପତ୍ର ନହେଲେ ନାଇଁ କି ଯାହା କିଛି ପତ୍ର ତମର ଥିବ ଲାଗି ସେଇଥିରେ ପତ୍ର ଟେ ଥୋଇଦବୁ। ତାପରେ ସେ ଯୋଉ ସୋଦୁଅ ଟା ପକେଇଦବୁ ଆଉ ଯଦି ପୁର କରିଥିବୁ କଣ କହିଲୁ ନଡିଆ ପୁର ଯଦି କରିଥିବୁ ସେଇ ହଁ ହଁ ସେଇରା ହେଲା କି ମାନେ ଯୋଉ ଭୋଦୁଅ ଦେଲା ପରେ ପରେ ସେ ଯୋଉ ପୁର ରା ତା ଭିତରେ ଟିକେ ଟିକେ ପୁରେଇ ଦେଇକି ତାପରେ ତାକୁ ଗୋଟେ ଢାଙ୍କୁଣି ଦେଇକି ଘୋଡେଇ ଦୋବୁ। ଆଉ ଘୋଡ଼େଇ ଦେଇକି ଚୁଲି ଟା ଟିକେ ଜାଲି ବୁ ଆଉ ପନ୍ଦର କୋଡିଏ ମିନିଟ୍ ପରେ ଟିକେ କାଢିବୁ ଆଉ ଗୋଟେ ପିନ୍ଛ୍ ଜାଣିଛୁ ନା?
ହଁ ପିନ୍ଛ୍ ଜାଣିଛି।
ହଁ ସେଇ ପିନ୍ଛ୍ ଟା ଟିକେ ପୁରେଇବୁ ହେଲା। ଯଦି ସେ ପିନ୍ଛ୍ ରେ ଲାଗି ଜାଏ ଜାଣିବୁ ଯେ ସେଇ ପିଠା ଟା ହେଇନି ହେଲା। ଆଉ ତାପରେ ଯୋଉ ଘଡେଇଦୋବୁ ତା ତାପରେ ପୁଣି ଟିକେ ସମୟ ପରେ ଦଶ ମିନିଟ୍ ପରେ ପିନ୍ଛ୍ ଟା ପୁରେଇବୁ ଯଦି ନ ଲାଗିଲା ଜାଣିବୁ ଯେ ପିଠା ଟା ହେଇଗଲା ତାପରେ କାଢିଦୋବୁ ଆଉ କଣ।
ଆମର ଯାଣିତି ମୁଁ ବହୁତ ଥର ମୁୂଆ ପିଠା କଲିିଣି ମୁଁ ଏଠି କରେ ଆଉ ଏଠି ଆମ ଘର ଆଖପାଖେ ବି ଚାରି ପାଞ୍ଚ ଘରେ ମୁଁ ଦେଇଥିଲି ପିଠା କରିକି। ତୁ ବି କେବେ ଆସେନା ତତେ ବି କରିକି ଦେବି।
ହଉ ମୁଁ ତ ନିହାତି ଯିବି। ପିଠା କଥା ଶୁଣିକି ମତେ ବଡି ଇଚ୍ଛା ହେଲାଣି ଖାଇବା ପାଇଁ।
ହଉ ତୁ ଖୁଦୁରୁକୁଣୀ କୁୁି ଆସେ ନା କଣ କହୁଛୁ।
ହ। ହଉ ଯିବି ଖୁଦରୁକୁଣୀକୁ ଆଉ ତମେ ଆସିବ ନ ବାବା। ଏ ମୁଁ ତ ବାଟା ଦେଖିନି। ତମେ ଅଧା ବାଟ ଆସିବା ମୁଁ ଅଧା ବାଟ ଯିବି।
ହଉ ମୁଁ ଅଧା ହଟେ ଯିବି ହାରି ତତେ ଫୋନ କରିଥିବି ତୁ ଆସିକି ସେଠିକି ଆସି ଯି ତିଆରି ତାପରେ ସାଙ୍ଗ ହେଇକି ଆମେ ଆସିବା ଆଉ କଣ।
ହଁ।
ଆଉ କିନ୍ତୁ ଆଇିଲି ଦି ତିନି ଦିନ ଯେମିତି ଆମ ଘରେ ରହିବାକୁ ପଡିବ।
ଆମ ଘରେ ଆଉ ଏତେ ଦିନ ଛାଡିବ କି
ନାଇଁ ମୁଁ ମାଉସୀ କହିଦେଇଥିଲି ମାଉସୀ ଏତେ ଦିନ ପରେ ସାଙ୍ଗଟା ଆଇଛି ନା ଆଉ ସେଥିଲାଗି ଦି ତିି ସେ ରହୁ କଣ ଦୁଇ ତିନ ଦିନ ବେଶୀ ହେଇଯାଉଛି।
ହୁଁ ହୁଁ ହଉ ମୋ ମା କୁ କହିବି ଆଉ
ଆଉ ଏବେ ତମଡେ କଣ ଏତେ ଜୋରେ ବର୍ଷା ହେଲାଣି ନା ଖରା ହେଇ ହେଇଛି କହିଲୁ?
ଏବେ ଖରା ଟିକେ ଟିକେ କମିଗଲାଣି। ସେଆଡେ?
ହଁ ଏପଟେ ଆମର ଖରା ଏଇ ଦିନ ମାନେ ହେଇଥିଲା ହେଲା କି ଏବେ ଟିକେ କଣ ହେଲାଣି ଏବେ ଟିକେ ବର୍ଷା ଟା ଆସିଲାଣି ଯେ ଆଉ ଏବେ ତ ହେଇନି କିନ୍ତୁ ଠିକ ନାହିଁ ବର୍ଷା ଟା ବି ଆଉଛି ମାନେ ଅଦିନିଆ ଆଉ ଚି ସାଙ୍ଗେ ସାଙ୍ଗେ ମାାରି ଦଉଛି ଆପଣ ଏମିତି ବର୍ଷା ହଉଛି ଯେ କହନି କହନି ସେ ଖାଲି ପାଣି ପୁରା ପୁରା ଫୁଲ କରି ଯାଉଛି ଆମ ଘର ପାଖରେ ଗୋଟେ ଦାଣ୍ଡ ରାସ୍ତାଟା ଅଛି ସେ ରାସ୍ତାରେ ପୁରା ଫୁଲ ପାଣି
ଓ ହୋ ଚାଲିଲା ବସିକି ତ ଅସୁବିଧା ହଉଥିବ।
ପୁରା ଅସୁବିଧା ହେଲେ କହନି ଗାଡି ଫାଡି ଗଲେ ମାନେ ସେ ପାଣି ପୁରା ଛିଟିକି ଯାଇଥାଏ ପୁରା ଆମ ଘର ଚାରିପଟା ଆ ହେଇଯାଏ ସେଥିଲାଗି ଆଉ କଣ କରିବୁ। ଆଉ ଆମେ କହିଛୁ କି ରାସ୍ତା ଟା ଟିକେ ମରାମତି କରିଦିଅ କାରଣ ଖୁଦରୁ କୁଣି ଓଷାରେ ଆସୁଛି ନା ଆ ଇଂଲେ ପୁଣି ଆମେ ସେ ଦାଣ୍ଡରେ ଯାହଲେ ଗୋଟେ ରହିବୁ ନାହିଁ। ଆଉ ତମେ ଏମିତି ପାଣି ଗଲେ ଆଉ ଆମେ କେମିତି ଯିବା ଆସିବା କରିବୁ। ବର୍ଷା ଦିନ ହେଲେ ତ ତୁ ଜାଣିଛୁ କେତେ ପୋକ ଯୋକ ଗଲେକେତେ ଜୀବାଣୁ ଥାନ୍ତି କଲେ ସେ ବର୍ଷା ଦିନେ?
ବହୁତ ଆମ ଗାଁରେ ବି ସେମିତି ଥିଲା ଯେ ଆମର ରାସ୍ତା କରିଦେଲେ। ଯୋଉ ଅ ଲାଲି ମାଟି ଟାଇପ ର ଲାଲି ମାଟି ପରି ଯୋଉ ରନା ସେଇ ରାସ୍ତା ଗୁଡା?
ହଁ।
ଆଗରୁ ସେମିତି ଥିଲା ଆମର। ଏବେ କିନ୍ତୁ ଅଲଗା ଟାଇପ ର ଅଲଗା ଲେଖି କରିଦେଲେଣି।
ଓହୋ। ନାଇଁ ଆମର ସେ ଆମେ ବି କହିଛୁ କି ତମେ ଯାହା ବି କରୁଛ କର କିନ୍ତୁ ଏଇ ହୁଦରୁକୁୁଣୀ ଭି ଭିତରେ ଆମର ସେ ରାସ୍ତା କାମ ଟା ଟିକେ କରିଦିଅ। ଆମେ ସବୁ ଯେହେତୁ ମାନେ ପୂଜାରିଆ କରିବୁ ଆଉ ସେଇ ଦାଣ୍ଡରେ ହିଁ ଯେହେତୁ ସବୁ କିଛି ହବ ରାସ୍ତାରେ ସେ ଥିଲା କି ତମେ ୟା ଭିତରେ ଯେମିତି କରି କୁରା ଦିଅ ଆଉ ଯେମିତି ବର୍ଷା ହେଲା ପାଣି ସେଠି ରହିବନି କାରଣ ଓସାରେ ବର୍ଷା ହେଲେ ଆଉ ଭଲ ଲାଗିବ କି
ହଁ ଖୁଦୁରୁକୁୁଣି ବସିକି ତ ବର୍ଷା ହୁଏ ବହୁତ
ହପା ସେଇଥିପାଇଁ ଆମେ ତାଙ୍କୁ କହୁ ଆଉ ରାସ୍ତା କାମ ଟା ଜଲ୍ଦି ଜଲଦି କରିଦିଅ ନହଲେ ପାଣି ଜମା ହେଲେ ଆଉ ଭଲ ଲାଗିବନି ହ
ହୁଁ ହୁଁ ତାଙ୍କୁ କହିପାରି ସେ କରିଦେବେ ଯେମିତି ଜଲ୍ଦି ଆଉ
ହଁ ହଁ ତାଙ୍କୁ କହିଦେବୁ ହଉ ତାହେଲେ ମୁଁ ବି ରହୁଛି ହେଲା ଆମେ ପରେ କେତେବେଳେ କଥା ହେବା ହଉ
ହଉ ହଉ ହଉ ହଉ